ହ୍ୟାଲୋ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଜ୍ଞା।
କଣ କରୁଛନ୍ତି?
ଆଇ ଆଜ୍ଞା ଏଇ ଟିକେ ବର୍ଷା ତ ହଉଛି ଜାଣିଛନ୍ତି ସବୁଆଡେ।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
ଆଜ୍ଞା କିଛି ନାହିଁ ଘର ପାଖରେ ବୁଲୁଛି ଟିକେ ବାହାରକୁ ସେମିତି କରିକି ବୁଲିବା ପାଇଁ।
ଓହୋ।
ଆଜ୍ଞା ବର୍ଷା ଏବେ ଛାଡି ନାହିଁ ଛତା ଧରିକି ଆସିଛି ମୁଁ। ଆଜ୍ଞା ଆଜ୍ଞା ଖାଲି ଟିକେ ଚଲାବୁଲା କରୁଛି ଯେହେତୁ ଆଜ୍ଞା।
ମର୍ଣ୍ଣିଂ ୱାର୍କ କରୁଛନ୍ତି ଆଉ।
ଆଜ୍ଞା ଆଜ୍ଞା।
ଆଉ।
ଆପଣଙ୍କ ଆଡେ ବର୍ଷା ହଉନାହିଁ।
ଆଜ୍ଞା ଆଜ୍ଞା ଆମ ଘର କେନ୍ଦୁଝର କେନ୍ଦୁଝର।
ଆ ଆନ୍ଦପୁର ଜାଣିଛନ୍ତି।
ହଁ ସବୁ ଜାଣିଛି।
ଆଜ୍ଞା ଆନ୍ଦପୁର ର ଏପଟେ ବରିପାଳ।
ବରିପାଲ ଆଉ ବର୍ତ୍ତମାନ ଷ୍ଟେଜ ରେ ଆପଣ କଣ କରୁଛନ୍ତି?
ଆଜ୍ଞା ମୁଁ ଏବେ ଆଜ୍ଞା କଣ କହିଲେ?
ପଢ଼ାପଢ଼ି କରୁଛନ୍ତି ନା ଜବ୍ କରୁଛନ୍ତି?
ଆଜ୍ଞା ଆଜ୍ଞା ମୁଁ ପଢ଼ାପଢ଼ି କରୁଥିଲି ଏବେ ଡିପ୍ଲୋମା କରିଥିଲି କେଉଁଝରରେ।
ଓ କେଉଁଝର ମାଇନିଂ ରେ?
ଆଜ୍ଞା ଆଜ୍ଞା।
ଓ ହଉ। ଆଉ ତାପରେ ମାଇନିଂ କୋଉ କୋଉ ବ୍ରାଞ୍ଚ୍ ର?
ଆଜ୍ଞା ଇଲେକ୍ଟ୍ରିକାଲ ରେ କରିଥିଲି।
ହଁ ତାପରେ ଡିପ୍ଲୋମାରେ କଣ କରିବେ ଏଇନା?
ଆଜ୍ଞା ଏବେ ତ ଚାକିରି ହେଇଯାଇଛି ମୋର ଟାଟା ପାୱାର ରେ।
ଓହୋ ଯୋଉ ଟାଟା ପାୱର୍ ଡାଇରେକ୍ଟ ହେଇଯାଇଚି।
ଆଜ୍ଞା ଆଜ୍ଞା ଜଏନିଂ ଲେଟର ବି ଆସିଛି ବାଲେଶ୍ୱରରେ ହେଇଯାଇଛି।
ଓ ହୋ କେତେ କଣ ପ୍ୟାକେଜ?
ଆଜ୍ଞା ସେଟା ତ ସେମିତି କିଛି ତେଇଶି ରୁ ଚବିଶ ହଜାର ଭିତରେ ବୋଧେ।
ଆଜ୍ଞା।
ଆଉ କଣ କଣ ଫାସିଲିଟି ଟାଟା ପାୱାରରେ ରହୁଛି?
ଆଜ୍ଞା ଫାସିଲିଟି କହିଲେ ତାପରେ ମାନେ ତାଙ୍କ ଯିବା ଆସିବା ରହୁଛି। ତାପରେ ମେଡିକାଲ ବି ସେ ଦେବେ ସେଟା ତାଙ୍କର ଅଛି।
ହୁଁ ମେଡିକାଲ କାହା କାହାକୁ ଦେବେ ମେଡିକାଲ କାହାକୁ ଦେବେ? ପରିବାର ତ ବାପା ମା ତମକୁ ସମସ୍ତଙ୍କୁ ନା ଖାଲି ତମକୁ?
ଆଜ୍ଞା ଆଜ୍ଞା ଯୋଉ ଗୋଟେ ଆସିଥିଲା ଫର୍ମ ଫିଲ୍ଅପ୍ କରିବା ପାଇଁ ତ ସେଥିରେ ଆପଣ ଯାହାକୁ ଯାହାକୁ ନୋମିନି ମାନେ ଯାହାକୁ ଯାହାକୁ ରଖିବେ ତ ସିଏ ତାଙ୍କୁ ବି ଦେଇପାରିବେ।
କାହାକୁ କାହାକୁ ରଖିଲେ ଆପଣ?
ଆଜ୍ଞା ମୋର ତ ବାପା ଅଛନ୍ତି ମା ଭାଇ ଅଛନ୍ତି ଆଉ ମୁଁ ଚାରି ଜଣଙ୍କୁ ରଖିଛି।
ହଁ। ଆଉ ଆଉ କଣ ଫାସିଲିଟି ଯିବା ଆସିବା ଦବ ଫାସିଲିଟି ଦବ ଆଉ ରହିବା ପାଇଁ?
ଆଜ୍ଞା ନାଇଁ ରହିବା ଖାଇବା ଯେହେତୁ ଏବେ ଟ୍ରେନିଂ ପିରିୟଡ଼ ଚାଲିବ।
ହଁ।
ତ ଏବେ ବର୍ଷେ ପାଇଁ ସେ ତାର ମାନେ ସେଟା ନିଜକୁ ସେଟା ରଖିବାକୁ ପଡିବ। ତାପରେ ଆଜ୍ଞା ଯେତେବେଳେ ଟ୍ରେନିଂ ସରିଯିବ ତାପରେ ସେଟା ସିଏ ଟାଟା ବୁଝିବ।
ଓହୋ ବର୍ତ୍ତମାନ ଟ୍ରେନିଂ କେତେଦିନ ରଖିବ କହିଛି?
ଆଜ୍ଞା ଗୋଟେ ବର୍ଷ।
ହଁ।
ଆଜ୍ଞା ଗୋଟେ ବର୍ଷ।
ଗୋଟେ ବର୍ଷ। ଟାଟା ଭଲ ଭଲ ବାଲେଶ୍ଵର ରେ ପକେଇଛି।
ଆଜ୍ଞା ଆଜ୍ଞା।
ଓହୋ ଏଟା ଇଣ୍ଟର୍ଭୁ କୋଉଠି ହେଇଥିଲା?
ଆ ଇଣ୍ଟରଭ୍ୟୁ ହେଇଥିଲା ଭୁବନେଶ୍ଵର ରେ ତାଙ୍କର ଯୋଉ ଅଫିସ୍ ଅଛି ବରମୁଣ୍ଡା ବସ୍ ଷ୍ଟାଣ୍ଡ, ତା ସାଇଡ ରେ ଯୋଉ ଗୋଟେ ଅଫିସ୍ ଅଛି ତାଙ୍କର
କଣ ଫିଜିକାଲ୍ ନା ଅନଲାଇନ୍?
ଆଜ୍ଞା ନାଇଁ ଫିଜିକାଲି ନା ଯାଇଥିଲି।
ଖାଲି ଭାଇବା ନା ରିଟିନ୍?
ଆଜ୍ଞା।
ଭାଇବା ହେଲା ନା ଖାଲି ରିଟିନ୍?
ଆଜ୍ଞା-ଆଜ୍ଞା ମୁଁ
ନାଇଁ-ନାଇଁ ମୋ କଥା ବୁଝିପାଇଲେନି, ଯେ ଇଣ୍ଟରଭ୍ୟୁ ଟା ଭାଇବା ହେଲା କି ରିଟିନ୍, ଲେଖା ପଢା କଲ ନା ଖାଲି କହିଲ?
ନାଇଁ-ନାଇଁ ଆଜ୍ଞା ସିଏ ତିନି ଚାରି ପାଞ୍ଚ ଜଣ ବସିଥିବେ ତାପରେ ସିଏ ପଚାରିବେ। ଆପଣ ସେଇଠୁ ଜଣଙ୍କୁ କୋଡିଏ ରୁ ପଚିଶ ମିନିଟ୍ ପଚାରନ୍ତି।
ଓହୋ, ମାନେ ରିଟିନ୍ ଲେଖା ଯୋଉଟା ହେଇଥବ ଖାଲି କ ଯାହା ମୁହଁରେ ଆଉ।
ଆଜ୍ଞା ନାଇଁ ପ୍ରଥମେ ଆଜ୍ଞା ସେଇଟା ତ ଆପଣ ଜାଣିଥିବେ ପ୍ରଥମେ ମାନେ କ କମ୍ପ୍ୟୁଟରରେ ମାନେ ଇଣ୍ଟ୍ରେଷ୍ଟ ହୁଏ ମାନେ ଏକ୍ଜାମ ଦିଅନ୍ତି ଅନଲାଇନ୍ ରେ।
ଭଲକିରି ଦିଅନ୍ତୁ।
ଆଜ୍ଞା ପ୍ରଥମେ ସେଇଟା ଦେବେ ଯେହେତୁ ମାନେ ଆପଣ ଧର ନାଁ ଦେଲେ କ୍ୟାମ୍ପସ୍ ପାଇଁ ତ ପ୍ରଥମେ ରିଟିନ୍ ଟେଷ୍ଟ ଦେବାକୁ ପଡିବ।
ତ କ୍ୟାମ୍ପସ୍ ରେ ସିଲେକ୍ସନ୍ ହେଲ କି?
ଆଜ୍ଞା-ଆଜ୍ଞା ପ୍ରଥମ ସେଟା ଦେବେ, ତାପରେ ସେଠାରୁ ପାସ୍ ହେଲା ପରେ ତାପରେ ଯିବେ ଆପଣଙ୍କ ଇଣ୍ଟରଭିଉ ଦେବା ପାଇଁ।
କାମ୍ପସ୍ ରେ କାମ୍ପସ୍ ରେ ଆଗେ ଗୋଟେ କେତେ ମାର୍କ ର ଏକ୍ଜାମ୍ ହେଲା?
ଆଜ୍ଞା?
ଯୋଉ କ୍ୟାମ୍ପସ କଲ, ତମ କଲେଜ୍ ରୁ କ୍ୟାମ୍ପସ୍ ରେ କେ-କେ କେତେ ଜଣ ଏ ଏକ୍ଜାମ୍ ଦେଲ ନା କଣ କଲ?
ଆଜ୍ଞା ଆମେ ଦେଇଥିଲୁ ଉଣେଇଶ ଜଣ ଦେଇଥିଲୁ। ଉଣେଇଶ୍ ଜଣଲୁ ଆଜ୍ଞା ସେଥିରୁ ଆଜ୍ଞା ଛଅ ଜଣ ପାସ୍ ହେଲୁ, ଆଉ ସବୁ କଟିଗଲୁ।
ଅ ଯେ ଯୋଉ ଇଣ୍ଟରଭିଉ ଦେଲ ଏକ୍ଜାମ୍ କେତେ ମାର୍କ ନେଖା ଏକ୍ଜାମ୍ ହେଇଥିଲା?
ଆଜ୍ଞା ମାର୍କ ତ ସେମ୍ତି କିଛି ନାଇଁ, ପଚାଶ୍ ଟା କୋଶ୍ଚିନ୍ ଥାଏ। ହଁ ପଚାଶଟା କୋଶ୍ଚିନ୍ ଥାଏ, ଗୋଟ କୋଶ୍ଚିନ୍ କୁ ଗୋଟେ ମାର୍କ।
ଓ କେତେ ମାର୍କ ଆଇଲା ତମର?
ଆଜ୍ଞା ମାର୍କ ତ ସେମ୍ତି କିଛି ନାହିଁ, ସିଏ ତାପରେ ଯୋଉ ସର୍ଟ ଲିଷ୍ଟ ଆସେ ମାନେ ଯୋଉ ଲି ଗୋଟେ ଦେଇଥିବେ ଯୋଉ ଉଣେଇଶ ଜଣ ସେମାନଙ୍କରୁ ସେମାନେ ସେଟା ଦେଖିକି ସେମାନେ ସେଟା ଖାଲି ଲିଷ୍ଟଟା ପଠଉଚନ୍ତି ମାନେ ଏଇ ଏଇ ମାନେ ଯେ ଏଇ କ୍ୟାଣ୍ଡିଡେଟ୍ ମାନେ ସବୁ ପାସ୍ ହେଇଚନ୍ତି। ଆଜ୍ଞା ସେମ୍ତି ଆଉ କିଛି ମାର୍କ
ଓହୋ ତାପରେ
ଆଜ୍ଞା-ଆଜ୍ଞା।
ଛଅ ଜଣ ଭାଇବା ସିଲେକ୍ସନ ନା କେତେ ଜଣ ସିଲେକ୍ସନ?
ଏ ସିଲେକ୍ସନ୍ ହେଲୁ ଦି ଜଣ ସମୁଦାୟ।
ଓହୋ ଛଅ ଜଣରୁୁ ଭାଇବା ଦି ଜଣ ସିଲେକ୍ସନ୍ ହେଲ?
ଆଜ୍ଞା। ଆଜ୍ଞା ସେ ଆଜ୍ଞା ସେଟା ଆମ ଖାଲି ଗୋଟେ କଲେଜ୍ ନୁହେଁ, ପୁରା ଓଡିଶା ସାରା ର ଡାଟା ଦେଇଥିଲା।
ଓ ଓଡିଶାରୁ ଦି ଜଣ
ନାଇଁ-ନାଇଁ ଆଜ୍ଞା ଓଡିଶା ସାରା ରୁ ମାନେ ଓଡିଶା ସାରାରୁ ଆଜ୍ଞା ଅଶି ଲବେ ଜଣ ଭଳିଆ ପିଲା ଯାଇଥିବେ ସେଠିକି।
ଭାଇଆ ପାଇଁ।
କିନ୍ତୁ ଆଜ୍ଞା ଆମ କଲେଜୁ କିନ୍ତୁ ଆମେ ଛଅ ଜଣ ଯାଇଥିଲୁ ତ ଆମ କଲେଜରୁ ଆମେ ଦି ଜଣ ପାଇଲୁ।
ଓ ଛଅ ଜଣ ଯାଇଥିଲ ଭାଇବା ପାଇଁ ଦି ଜଣ ପାଇଲ।
ଆଜ୍ଞା ଅନ୍ୟ କଲେଜରୁ ବି ପାଇଚନ୍ତି ସେମିତି ଯାଜପୁରରୁ ବି ପାଇଛନ୍ତି ଦି ଜଣ ତିନି ଜଣ ପାଇଛନ୍ତି ତାପରେ ଅଲଗା ଅଲଗା କଲେଜରୁ ପାଇଛନ୍ତି। ଆଉ ସେମିତି ସବୁ ଡାଟା ଦେଇନି ନା ତ ଖାଲି ଆମ କଲେଜର ସେ ପଠେଇ ଦେଇଥିଲା ଆମକୁ।
ଓହୋ ତମକୁ କଣ କଣ କୁସ୍ଚିନ କଲା ସବୁ?
ଆଜ୍ଞା।
କଣ, କଣ କୋଶ୍ଚିନ୍ କଲା?
ଆଜ୍ଞା କୋଶ୍ଚନ ତ ସେମିତି ସବୁ ଇଲେକ୍ଟ୍ରିକାଲ ବିଷୟରେ ଟ୍ରାନ୍ସଫର୍ମର ବିଷୟରେ। ଆଉ ଯେମିତି କିି ମାନେ ଯଦି ଆଉ ଗୋଟେ ଆଜ୍ଞା ମୁଁ କରିଥିଲି ଇଣ୍ଟରନସିପ୍ ଜାଣିଚନ୍ତି। ମାନେ ଗୋଟେ ବର୍ଷ ଗୋଟେ ମାସ ଯୋଉ କରନ୍ତି।
ହୁଁ, ହୁଁ।
ଆଜ୍ଞା ସେଇଟା ମୁଁ କରିଥିଲି ଯେହେତୁ ମାନେ କଣ କୁହନ୍ତି ନା ଯୋଉ ଗ୍ରୀଡ ରେ କରିଥିଲି ଯୋଉ ଆପଣଙ୍କର ଆପଣଙ୍କର କୋଉ ଜିଲା? ଆଜ୍ଞା ଢେଙ୍କାନାଳ ର ଗୋଟେ ହେଡ ଅଫିସ ଥିବ ଯାହାହେଲେ ଟାଟାର।
ହଁ।
ଆଜ୍ଞା ସେଇ ଯୋଉ ଏଠି ସେମିତି କେଉଁଝର ଗୋଟେ ହେଡ ଅଫିସ ଥିଲା ସେଠି ମୁଁ ଯାଇକି ଇଣ୍ଟରନସିପ ମାସେ।
ହଁ ହଁ।
ଆଜ୍ଞା ଆପଣ ଜାଣିଥିଲେ ଯଉ ତାର ଗୋଟେ ସିଙ୍ଗ ଲାଇନ ଡାଇଗ୍ରମ୍ ଥାଏ।
ହଁ ହଁ।
ଆଜ୍ଞା ତ ସେ ସିଙ୍ଗଲ ଲାଇନ୍ ଡାଇଗ୍ରାମ ତ ସେଇଟା ବନେଇବା ପାଇଁ କହିଥିଲେ ସେଟା ଟିକେ ବହୁତ ବଡ଼ ଥିଲା କିନ୍ତୁ ଯେହେତୁ ଶିଖିଥିଲି ମାନେ ବୁଝିଥିଲି ସେଟାକୁ ତ ସେଟା ବନେଇ ଦେଇଥିଲ ମୁଁ।
ତାଙ୍କ ଆଗରେ ସେ ଖୁସି ହେଇଥିବେ ଆଉ।
ଆଜ୍ଞା ଆଜ୍ଞା। ଆଜ୍ଞ ସେଟା ତ ଜାଣିଛନ୍ତି ନା ମାନେ ବହୁତ ବଡ ବଡ ଥାଏ ସିଙ୍ଗଲ ଲାଇନ ଡାଇଗ୍ରାମ ଟା।
ହୁଁ ହୁଁ।
ମାନେ ଏତେ ବଡ ଗ୍ରୀଡ କୁ ଖାଲି ଗୋଟେ ମାନେ ଗାରରେ ସେଟା ଆପଣଙ୍କୁ ବନେଇବାକୁ ପଡିବ ତ ସେଟା ଟିକେ କଷ୍ଟ ହୁଏ।
ତାପରେ ଇଣ୍ଟରଭ୍ୟୁ ସାଙ୍ଗେ ସାଙ୍ଗେ ଓକେ କହିଲେ ନା କେତେ ଦିନ ପରେ?
ନାଇଁ ନାଇ ଆଜ୍ଞା ତିିନି ମାସ ପରେ ବାହାରିଲା ଯାଇକି।
ଓହୋ ତିନି ମାସ ପରେ ଭାଇବା ଯଉ କ୍ଲିଅର ହେଲା ତିନି ମାସ ପରେ ସେ କହିଲେ ଓକେ ବୋଲି ନା।
ଆଜ୍ଞା ଆଜ୍ଞା ଆମେ ଏବେ ଦେଇଥିଲୁ ଜାନୁଆରୀ ଲାଷ୍ଟରେ। ଆଜ୍ଞା ସେ ରେଜଲ୍ଟ ଯେତେବେଳେ ବାହାରିଲା ସେ ଯାଇଜି ହେଇଗଲା ଆଜ୍ଞା ମେ ଜୁଲାଇ ଲାଷ୍ଟ ମେ ଫାଷ୍ଟ ହେଇଗଲା।
ଓହୋ ରେଜଲ୍ଟ ଆଇଲା ତମ ପାଖକୁ ଆ।
ଆଜ୍ଞା ଆଜ୍ଞା।
ତାପରେ ଅଫର ଲେଟର ଆସିଥିବ।
ଆଜ୍ଞା ଆଜ୍ଞା ଅଫର୍ ଲେ ଟର ନାହିଁ ତାପରେ ଆଜ୍ଞା ବହୁତ ଆହୁରି ଅଛି ତାପରେ ଡାଟା ଦେବେ ଆପଣ। ମାନେ ସେ ଯୋଉ ଆପଣ ଯୋଉ କହିଲେ ଯଦି ମେଡିକାଲ ଇସ୍ୟୁ ହେଲା କିଏ କିଏ ମାନେ କାହା କାହାକୁ ଦେଇଛନ୍ତି।
ଆ ତା ପରେ ମେଡିକାଲ ଆଇସାରିଲାଣି?
ଆଜ୍ଞା ଆଜ୍ଞା ସେ ଫାଷ୍ଟ ପ୍ରଥମେ ସେମାନେ ନିଜର ତଥ୍ୟ ନେବେ ତାପରେ ମେଡିକାଲ ଟେଷ୍ଟ। ପାଇଁ ସେ କହିଥିଲେ ତ ମେଡିକାଲ ଟେଷ୍ଟ ବି କଲି ପରୀକ୍ଷା ସବୁ ଦେଇ ପଠେଇଥିଲି।
ହଁ।
ତାପରେ ଯାଇକି ଆଜ୍ଞା ଜଏନିଂ ଲେଟର ଆସିଥିଲା।
ଓ ଜଏନ କେବେ କରିବେ?
ଆଜ୍ଞା ତିନି ତାରିଖ ଅଛି।
ଓହୋ ଗୁଡ଼ ଗୁଡ଼ ବେଷ୍ଟ ଅଫ ଲକ୍।
ଆଜ୍ଞା ଆଜ୍ଞା ଧନ୍ୟବାଦ ଆଉ ଏଇ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ବାପା ମା ଦି ଭାଇ ଆଉ ଜଣେ ବଡ ଭଉଣୀ ବା ହେଇ ଯାଇଛନ୍ତି ଆଉ ମୁଁ ଆଉ ମାନ ଦି ଭାଇ ବୋଲି ମୁଁ ବଡ ମୋ ସାନ ଭାଇ ଆଉ।
ଆପଣ କଣ କରନ୍ତି?
ମୁଁ ଏଇନା ଅଛି ଝାରସୁଗୁଡ଼ା ରୁନଟାଷ୍ଟିଲ ରେ ଆଜ ଏ ଡେପୁଟି ମ୍ୟାନେଜର।
ଆଜ୍ଞା ଆଜ୍ଞା
ହଁ ମୁଁ ଜଣେ ମେକାନିକଲ ଇଞ୍ଜିନିୟର।
ଆଜ୍ଞା।
ହଁ ଏବେ ତିଲି ବାହାରେ ଆଉଟ ଅଫ କଣ୍ଟ୍ରିରେ ପାଞ୍ଚ ବର୍ଷ ଥିଲେ ସାଉଥ ଆଫ୍ରିକା ଅଙ୍ଗଲା ରେ ସବୁ ବାହାରେ ବୁଲିଛି। ସୋ ଏବେ ଆସିକି ଏଜଏନ୍ କରୁଛି ହମ୍। ଓ ହୋ ମୁଁ ଏଇଟ୍ ମନ୍ଥ ବିଫୋର୍ ଜଏନିଂ ମୋର।
ଆଜ୍ଞା ଆଜ୍ଞା।
ଏମିତି ଚାଲିଛି ଆଉ ଦୁଖେ ସୁଖେ ମୁଁ ସେଇପାଇଁ ତମକୁ ପଚାରିଲି
ଆଜ୍ଞା ସେଥିପାଇଁ ଆଜ୍ଞା ମୁଁ ବି ଜାଣିଲି ନା ମୁଁ କହିଲି ଆପଣ ଏତେ ଜାଣିଛନ୍ତି ମାନେ ଏତେ ପଚାରୁଛନ୍ତି ମାନେ ଆପଣ କି ଜାଣିଥିବେ ସେଥିାଇଁ ମୁଁ ପଚାରିଲି ଆପଣ
ହଁ ତାପରେ ମୋ ଭାଇ ଜଣେ ଇଲେଟିକାଲ ଇଞ୍ଜିନିୟର ସି ବି ଜି ରହୁଛି ସାଉଦ ଆରବ
ଆଜ୍ଞା ଆଜ୍ଞା ଯିଏ ବି ପଚାରନ୍ତି ମ ଏତେ କଣ କରୁଛ ମୁଁ ଯେତେବେଳେ କୁହେ ଟାଟା ପାୱାର ରେ ଚାକିରି ପାଇଯାଇଚି। କେହି କିଛି ପଚାରନ୍ତିନି ସେମିତି ମାନେ
ନା ଯିଏ ଜାଣି ନଥିବ ସିଏ ପଚାରିବନି ନା
ଆଜ୍ଞା ଆଜ୍ଞା ସେଥିପାଇଁ ଆପଣ ଏତେ ପଚାରିଲେ ଯେତେବେଳେ ମୁଁ ସେୟା ଭାବିଲି ଆପଣ କଣ ଏତେ ପଚାରୁଛନ୍ତି ଆଉ ମୁ ସେଇଠୁ ଜଣିଆକୁ ପାଇଚି ଯେ ଆପଣ ହଁ କିଛି ଜାଣିଛନ୍ତି ଏ ବିଷୟରେ ନହେଲେ ଆପଣ କୋଉ ଥିବେ ନହେଲେ
ହଁ ହଁ ହଁ।
ଆଜ୍ଞା।
ମାମୁନି ଷ୍ଟିଲ ଲାଇନ ଟ ହେଲାଣି।
ହଉ ଆଜ୍ଞା ମୁଁ ରଖୁଚି କେତେବେଳେ ଫାଙ୍କା ହେଲେ କଲ୍ କରିବି।
ହେଲା ପନ୍ଦର ବର୍ଷ ହେଲା ମୁଁ ବଲଙ୍ଗ କଲିଣିି।